ହ୍ୟାଲୋ ହଁ।
କେମିତି ଅଛନ୍ତି?
ହଁ ଭଲ ଅଛି।
ଆଉ ଥିଲେ
ଏଇଠି ଖାଇସାରିକି ଏବେ ବସିଛି ବିଲ ଆଡେ ଯିବି ଭାବୁଛି ଆଉ। ଆଉ ଆପଣ କଣ କରୁଛନ୍ତି?
ଏମିତି ଟିକେ ପାପ ସେ ପଚାରୁଛନ୍ତି କେମିତି କଣ କରୁଛନ୍ତି?
ଆମର ଧାନ ଚାଷ ଏବେ ତଳି ପକା ହେଇଛି ବିଲରେ ଚାଷ କରିକି। କି ଧାନ ହେଲେ ଯାଇକି ରୁଆ ରୁଇ ହବ।
ଓହୋ ତାହେଲେ ଧାନ ଚାଷ ଯେଉଁ ଆପଣ କରୁଛନ୍ତି କେଉଁ ମାସରୁ କେମିତି କଣ ଆରମ୍ଭ କରୁଛନ୍ତି କେତେ କଣ କରୁଛନ୍ତି? ଆପଣଙ୍କର କେତେ ଜମି ଅଛି ଆପଣଙ୍କର ଲୋକ ଲାଗନ୍ତି ନା ନାଇଁ? ଆଉ ଆପ ଆପଣ କେ ପାଣି କେମିତି କଣ ଦିଅନ୍ତି ଧାନ କେଉଁ ଧାନ କରନ୍ତି? ସେଇ ବିଷୟରେ ଟିକେ ସଂକ୍ଷିପ୍ତ ବିବରଣୀ ଆମକୁ ଦିଅନ୍ତୁ। ଧୀରେ ଧୀରେ କହ କହିକି କହିବେ ଆଉ।
ହୁଁ ଆମର ସ୍ଵର୍ଣ୍ଣ ଧାନ କରନ୍ତି। ବିଲ ଚାରି ଏକର ଖଣ୍ଡେ ଅଛି। ସେଠୁ ଲୋ କ ରୁଆ ରୁଈ କରିବା ପାଇଁ ଟିକେ କ ଟିକେ ଟାଇମ ଲାଗେ ମାନେ ଜୁଲାଇ ମାସରୁ ଆରମ୍ଭ ହୁଏ ଆଉ। ରୁଆରୁଇ କରିବା ପାଇଁ ଆଉ। ମୂଲିଆ ଲାଗନ୍ତି ସାର ଔଷଧ ବିଲ ଚାଷ ହୁଏ। ପୋକ ବି ଅଧିକ ଟିକେ ଲାଗନ୍ତି। ଧାନ ବିଲରେ ଔଷଧ ମାରିବାକୁ ଔଷଧ କୀଟନାଶକ ଔଷଧ ଟିକେ ପଡ଼େ।
ଓହୋ ଏମିତି ସବୁ କରନ୍ତି ନା। ଆଉ ଆ ଆପଣଙ୍କ ଏରିଆରେ ପ୍ରାୟତଃ ତ ସବୁ ଲୋକ ଧାନ ଚାଷ କରନ୍ତି। ଆପଣ ଯୋଉ ସ୍ଵର୍ଣ୍ଣ ଧାନ କରନ୍ତି ସେ ଧାନ ଟା କେମିତିଆ ଦେଖିବାକୁ କେମ ତି ଆଉ ତାର ସ୍ଵାଦ କେମିତି କଣ।
ସ୍ୱର୍ଣ୍ଣ ଧାନ ଟା ଖାଇବା ପାଇଁ ବହୁତ ଭଲ ଲାଗେ ଖାଇବା ପାଇଁ ସରୁ ଚାଉଳ। ନାଲି ନାଲି ନାଲି ଭଳି ଦେଖାଯାଏ ସ୍ୱର୍ଣ୍ଣଧାନ ଟା ଟିକେ ଛୋଟ ଆଉ। ଭଲ ଅମଳ ହୁଏ ସେଥେରେ।
ହୁଁ। ଏଇ ଯୋଉ ଆପଣଙ୍କ ଏରିଆରେ ସ୍ଵର୍ଣ୍ଣ ଧାନରେ କେତେ କତେ କଣ କଣ ପ୍ରକାର ଅଛି। କେବଳ ସ୍ଵର୍ଣ୍ଣ ଧାନ ନା ଆଉ ସବୁ ବିଭିନ୍ନ ପ୍ରକାରର ଧାନ ଅଛି।
ଧାନ ଭିତରେ ହଜାର ନ ଅଛି କଳା ଚମ୍ପା ଅଛି। ପୂଜା ଧାନ ଅଛି।
ଓହୋ ଏଇରା ସବୁ ଧାନ ନା ଏଇ ଯେ ଆମର ଏଇ ସବୁ ଧା ହଜାରେ ଯୋଉ ରା ଏଇ ଯ ଆମର ବିରିୟାନୀ ପାଇଁ ଯେଉ ଧାନ ବ୍ୟବହାର କରେ ଚାଉଳ ଆମେ ଖାଉ ଯୋଉରା ଲମ୍ବା ଲମ୍ବା ସରୁ ସରୁ ସେଇ ସବୁ ଧାନ ସେରା କେମିତି ସେରା କେମିତି ଚାଷ ବାସ ହେଇ ପାରିବୁ ସେଇ ଧାନ।
ତଧାନ ହଁ କଳା ଯାଇରେ ଗୋଟେ ଲମ୍ବା ଯୋଉ ଅରୁଆ ଚାଉଳ ଭଳିଆ ଅଛି ସିଏ ବି ଚାଷ ହେଇପାରିବ ଲୋ କ ଆମ ଏପଟେ ଏତେ କରୁନାହାନ୍ତି।
ଓ କାହିଁକି ସେଟା ହଁ କୁହନ୍ତୁ।
ନୂଆ ଚାଷ କରିବାକୁ ହେଲେ ଧାନ ସେଠୁ ମଗେଇବାକୁ ପଡିବ ବିହନ। ଆଣିକି ବିଲରେ ଲଗେଇଲେ ଦେଖିବେ ଟ୍ରାଏ କରିବେ କେମିତି ହେଉଛି କଣ। ତାକୁ ବି ଯତ୍ନ ନେବାକୁ ପଡ଼ିବ।
ଓହୋ ତାକୁ ଆଣିକି କରିଲେ ହୁଅନ୍ତା କିନ୍ତୁ ସେରା ଆପଣଙ୍କ ଅଞ୍ଚଳରେ କେହି କରୁନାହାନ୍ତି।
ନାଇଁ ନାଇଁ।
ଅ ହ ଆଉ ବେଶୀ ଆପଣଙ୍କ ଏରିଆରେ ଏଇ ଯୋଉ ଆମର ସ୍ଵର୍ଣ୍ଣ ଧାନ କରୁଥିବେ ଆଉ।
ହଁ ସେଟା ଟିକେ ଜଲଦି ଧାନ ଟା ହୁଏ ସେଥିପାଇଁ ଟିକେ ଜଲଦି ଲୋକ କରନ୍ତି ଆଉ ଖାଇବା ପାଇଁ ବି ବହୁତ ଭଲ ଲାଗେ ଟେଷ୍ଟ।
ହୁଁ ହୁଁ ଆଉ ଗୋଟେ କଥା କହୁଥିଲି। ଯେ ଆପଣଙ୍କର ଏବେ ତ କେନାଲ ଯୋଜନା ହେଲାଣି। ଆପଣଙ୍କର ସେଇ ଅଞ୍ଚଳ ଆଡ଼େ ପାଣି କଣ ବ୍ୟବସ୍ଥା କେମିତି କଣ ହୁଏ ଯେତେବେଳେ ଖରା ଦିନ ମାନେ ଧାନ ଟା ସବୁବେଳେ ତ ବେଳେ ବେଳେ ବ ର୍ଷା ହୁଏ ବେଳେ ବେଳେ ବର୍ଷା ହୁଏନି ଆଉ ଯେତେବେଳେ ପାଣିର ଅଭାବ ରୁ ହୁଏ ଆପଣ କେମିତି କଣ କେନାଲ ରୁ ପାଣି ନିଅନ୍ତି ନା କଣ କେମିତି କରନ୍ତି।
ହଁ ଆମ ଏପଟେ କେନାଲ ବି ଯାଇଚି ରେଙ୍ଗାଳି କେନାଲ ହେଇଛି ସେଥିରେ ଯୋଉ ସା କା ବିଲ ମାନଙ୍କୁ ସବୁ ବିଲ ଆମ ପଞ୍ଚାୟତ ଯ ବିଲ ମାନଙ୍କୁ ଯାଇଚି ଲୋକ ଖରାଟିଆ ଧାନ ବି କରନ୍ତି।
ଓହୋ ଏମିତି ସବୁ କରନ୍ତି ନା ଆଉ କେନାଲରୁ ପାଣି ଆସି ଆପଣଙ୍କର ଜମିକୁ ଯାଏ। ତାପରେ ଜମିରେ ଧାନ ଚାଷ ହଉଥିବ ଆଉ।
ହଁ ଲୋକ ତଳି ପକେଇକି ଧାନ ଚାଷ କରନ୍ତି ସମତିକି ବିଲକୁ ସମସ୍ତେ ପାଣି ନିଅନ୍ତି ଆଉ। ବିଲ ଜାଙ୍ଗ ହେଇଯାଏ ଲୋକଙ୍କର।
ଆଉ ଯେତେବେଳେ ଧାନ ଚାଷ ହୁଏନି ମାନେ ଯେତେବେଳେ ଧାନ ଚାଷ ବନ୍ଦ ଥାଏ। ସେତେବେଳେ କଣ କଣ ସବୁ ଚାଷ କରନ୍ତି।
ହୁଁ। ଏ ଧାନ ଚାଷ ଯେତେଳୁ ସରିଯାଏ ସେତେଳୁ ଲୋକ ଆମର କରୁ ବିରି ମୁଗ
ହ।
ଚଣା କୋଳଥ।
ଓହୋ ଆପଣ କୋଳଥ ଚାଷ ଟା କେମିତି କଣ କରନ୍ତି ଟିକେ କହିବେ।
କୋଳଥ ଚାଷ ଫାଷ୍ଟେ ବିଲଡର ରାକୁ ଆମେ ଟି ଛଅ ସାତ ଏକର ବିଲ ଆମେ ନେଇଯାଉ ତାକୁ ତାପରେ ଚାଷ। ଟ୍ରାକ୍ଟରରେ କରାଯାଏ। ତାପରେ ତାକୁ ଟିକେ ବାଛାବୁଛି ଲୋକ ମୂଲିଆ ଲଗା ଯାଆନ୍ତି ତାକୁ ବାଛି ଦିଅନ୍ତି ଘାସ ଫାସ ତାପରେ ଯାଇଁ କି କୋଳଥ ବୁଣା ଯାଏ। ଆଉ କିଛି କୀଟନାଶକ ଔଷଧ ପୋକ ଯେମିତି ହେବେନି। ତାକୁ ବିଚା ଯାଇକି ତାର କୋଳଥ ବୁଣା ଯାଏ। ତାପରେ ପାଣି ଆମର ଏଠି ପୋଖରୀ ସୁବିଧା ଅଛି। ପୋଖରୀରେ ମଟର ଲଗେଇକି ପାଣି ମଡା ଯାଏ କୁଳଥ ବିଲ ରେ। ତାପରେ ଚାରି ପାଞ୍ଚ ଦିନ ତାକୁ ଛଡା ଯାଏ ତାପରେ ଗଜା ଉଠିଲା ପଯ୍ୟନ୍ତ ଦେଖାଯାଏ। ଦେଖାଯାଏ ତାପରେ ଗାଈ ଗୁରୁ ଯେମିତି ପଶିବେନି। ଚାରିକର ବାଉଣ୍ଡିରି ଦିଆହବ ଜାଲି ତାର। ଏଇଭଳିଆ କୁଳଥ ଚାଷ କରାଯାଏ ଆଉ।
ହୁଁ ତାହେଲେ ବଢିଆ କଥା ଆଉ ଆପଣଙ୍କୁ କୋଳ ମେନ୍ କଥା କଣ କହିଲେ କୋଳଥ ଡାଲି ଟା ମାନେ ବହୁତ ଉପାଦୟ। ସେଇ ଡାଲିଟା ଚାଷ ମାନେ ବିକ୍ରି ଯଦି ନକରିହବ। ମାନେ କରିବା ପାଇଁ ଉଦ୍ଦେଶ୍ୟରେ ନୁହେଁ ଖାଲି ନିଜ ଘର। ଖାଇବା ପାଇଁ ବି ଯଦି ତମେ କୋଳଜ ଚାଷ କଲ। ସେଇ ଚାଷ ଟା ମାନେ ଏତେ ଉପାଦେୟ ସେଇ ଡାଲିରେ ଏତେ ମହତ୍ବ ମାନେ ମାନେ ଯେ ଏଥିରେ ବଳ ବା ପ୍ରୋଟିନ୍ ଏତେ ଅଛି। ମାନେ ପେଟରେ ଯାହା ସବୁ ଦୂଷିତ ଜିନିଷ ଅଛି ତାକୁ ସେ ବାହାର କରିକି ସ ସଫା କରିଦେବ। ତାପରେ ସେଟା ଦେହକୁ ବହୁତ ହିତକାରକ ଆଉ ପେଟ ପାଇଁ ଥଣ୍ଡା। ମାନେ ଯେ ବିଭିନ୍ନ ପ୍ରକାରର ରୋଗର ନିରାକାରଣ ହଉଛି ଆମର। କୋଳଥ ଡାଲିରେ ଅଛି ଆଉ ଆପଣ ତ ଜାଣିଛନ୍ତି ଯଦି କୌଣସି ସାର ଫାର ନ ପକେଇକି ଯଦି ଆମେ ଚାଷ କଲେ କିଛି ସଇଲା ଆଉ ସେଇଟା ତ ମାନେ ମହତ ହେଲା ଆଉ।
ହ
ଆଉ ହଉଛି କଣ କହିଲେ। ଆପଣ ତ ଶୁଣିଛି ଆପଣଙ୍କ ଗ୍ରାମରେ କାଳେ ଆମ୍ବ ବହୁତୁ ହୁଏ। ଆଉ ଆମ୍ବ ଫାମ୍ବ ସବୁ ଆପଣଙ୍କର। କେମିତି କଣ ଚାଷ କରନ୍ତି ନା ହେମିତି ଆପଣଙ୍କ ଗଛରେ ବହୁତ ଆମ୍ବ ହୁଏ କେମିତି କଣ କରନ୍ତି ଆପଣ ଆମ୍ବ?
ନାଇଁ ଆମ୍ବ ମାନେ ଆମ୍ବ ଚାଷ ଆମ୍ବ ଗଛ ଲଗେଇବା ପାଇଁ। ଫାଷ୍ଟେ ମାନେ ଗଛ ଲଗେଇବା ପାଇଁ କେତେ ଗଛ ଲଗେଇବ। ସେଇ ଅନୁସାରେ ଟାର୍ଗେଟ କରିକି ଆଣିକି ଘରେ ରଖିବ ତାପରେ ତାକୁ ଗାତ ଖୋଳା ଯିବ। ପନ୍ଦର ଫୁଟରେ ଦଶ ଫୁଟରେ। ଏଇଭଳିଆ ଗାତ କରାଯିବ ତାପରେ ତାକୁ ଭଲ କି ଗାତକୁ ବିଶୋଜନ କରାଯିବ। ତାପରେ ଯାଇଁ ଙ୍କି ଖତ ସାର ଜିଆ ଖତ। ଖତ ଦେଇକି ଗଛକୁ ତାପରେ ଲଗାଯିବ ତାପରେ ଗ ସବୁ ପାଣି ପାଇଁ ସୁବିଧା ପାଇପ୍ ଲଗେଇବାକୁ ପଡ଼ିବ। ତାକୁ ଗଛକୁ ଲାଗେଇ ଯତ୍ନ କରିବାକୁ ପଡିବ। ଚାରିିକର ଜାଲି ଦେବାକୁ ପଡିବ ଯେମତି ଗାଈ ଗୋରୁ ନ ଖାଆନ୍ତି।
ଆଜ୍ଞା ଆଜ୍ଞା ଆପଣ ଏମିତି କିଛି ଚାଷ କରିଛନ୍ତି ମାନେ ଏଇ ଯଉ। ଆମ୍ବ ଚାଷ ହେଲା କି କାଜୁ ଚାଷ ହେଲା। କି କଉ କଉ ବଡ଼ ବଡ଼ ମାନେ ବଡ଼ ବଡ଼ ଚାଷ ଯଉଟାକି। କୋଡ଼ିଏ ବର୍ଷ ତିରିଶ ବର୍ଷ ପରେ ତାର ଲାଭଟା ଆମେ ପାଇପାରିବା ବା। ସେଠୁ ଆମେ କିଛି ମାନେ ଅର୍ଥ ବା ଆଉ ରୋଜଗାର କ୍ଷମ ହେଇପାରିବା ସେମିତି କେବେ କିଛି କରିଛନ୍ତି।
ଆମ୍ବ ଚାଷଟା ବି ଆମେ ଆମ୍ବ ଗଛ ବି ସାଙ୍ଗେ ସାଙ୍ଗେ ଫଳିବ ଏବେ ତ ତିନି ବର୍ଷେ ଆମ୍ବ ହେଲାଣି।
ହ
ହେଟା ଆମେ ତିରି ଚାଳିଶ ବର୍ଷ ଯାଙ୍କେ ଆମ୍ବ ମାନେ ପର୍ଫିଟ୍ ପାଇପାରିବା। ସବୁ ଗଛରୁ ଯଦି ଆମ୍ବ ଦି ଚାରି ଏକର ଲଗେଇ ପାରିବା। ହେଠାରେ ଆମେ ପ୍ରଫିଟ୍ ପାଇପାରିବା ସବୁ ବର୍ଷ।
ହୁଁ, ଆଉ ଯୋ ଆପଣ ତ ଆମ୍ବ ତାହେଲେ ଏମେ ଯେ ଆପଣଙ୍କ ଏ ମାନେ ଅଞ୍ଚଳରେ କାଜୁ କେମିତି କଣ ହୁଏ? କାଜୁ ଚାଷ ନା କାଜୁ ଗଛ କେମିତି କଣ ହୁଏ?
ଆମ ଅଞ୍ଚଳରେ ଏପଟେ ସରକାର ଦଉଛନ୍ତି କାଜୁ ଗଛ ଲଗେଇବା ପାଇଁ। ଯାହାର ଯଉ ଜାଗା ଅଛି-ଇ ଲଗଉଛନ୍ତି। ଦଶ ଏକର ପନ୍ଦର ଏକର। ପ୍ରଫିଟ୍ ତାଙ୍କର ପାଉ ଗଛ ଗାତ ଖୋଳିକି ଲେବର ଆଉଛନ୍ତି, ଲଗଉଛନ୍ତି। ତାକୁ ସାର ତଧ ଯତ୍ନ ନବାକୁ ପଡୁଛି। ପାଣି ବି ଗଛକୁ ଦେବାକୁ ପଡୁଛି। ମାନେ ଭଲ ଫସଲ କାଜୁଟା ସବୁଠୁ। ଭଲ ଅମଳ ହୁଏ ସବୁ ପ୍ରତିିବର୍ଷ ଅମଳ ଯାହାହଲେ, ଦଶ କୁଇଣ୍ଟାଲ୍ ପନ୍ଦର କୁଇଣ୍ଟାଲ୍ ଏଇଭଳିଆ ଲୋକ
କାଜୁ ବିକ୍ରି କରନ୍ତି। କାଜୁ କି କେ କୋ ମାନେ କେଜି ପିଚ୍ କେତେ ଟଙ୍କା ଆପଣ ମାନେ ବିକ୍ରି କରନ୍ତି ଗ୍ରାମରେ?
ଆମ ଗ୍ରାମରେ ମିନିମମ୍ ଦେଢ଼ଶହ, ଦୁଇଶହ ଏଇଭଳିଆ କାଜୁ ନେଇକି। ପ୍ରଫିଟ୍ ଗଛରେ ଯେତିକି କୁଇଣ୍ଟାଲ, ଯେତିକି ଅମଳ ସେମିତି ରେଟ୍ ନେଇକି ହୁଏ ଆଉ।
ହୁଁ, କିନ୍ତୁ କାଜୁ ଟା ଗୋଟେ ଭଲ ମାନେ, ଯଦି ଆପଣ ଗୋଟେ ବେପାର-ଅ ମାଇଣ୍ଡରେ ରହିବେ। କାଜୁରେ ଗୋଟେ ଭଲ ବ୍ୟବସାୟ ହେଇପାରିବ। ଆଉ, ଆପଣଙ୍କ ଅଞ୍ଚଳରେ ବି କାଜୁ ଚାଷଟା ଭଲ ହଉଛି। ଆଉ, ସେମିତିରେ ଭଲ ହବ ଆଉ। ଆ ଆପଣ ଟିକେ କୁହନ୍ତୁ, ମୁଁ ଶୁଣିଥିଲି, ଆପଣ କାଡେ ପୋଟଳ ଚାଷ ଭଲ କରୁ ଚନ୍ତି। ଆପଣଙ୍କ ଅଞ୍ଚଳରେ ମତେ ଲୋକଆନେ କହୁଥିଲେ। ଆଉ, ଆପଣ ପୋଟଳ ଚାଷ କଣ କେମିତି କରୁଚନ୍ତି?
ପୋଟଳ ଚାଷ ଆମ ଆମର, ନିଜର ସାଢ଼େ ଚାରି ଏକର କରାହଉଛି ପୋଟଳ। ବିଲକୁ ଭାଲୁ ଲୁଟ ଭିଟରରେ ଆମର ରୁଟା ଭେଟରେ ଚାଷ କରାହଉଛି। ତାକୁ ଖତ ଦିଆହଉଛି। ପୋଟଳ ଚାରା ନର୍ସରୀରୁ-ଉ ଆଣିକି ଆମେ ଭଲ ଚାରା ଦେଖିକି ତାକୁ ଲଗାଯାଉଛି। ତାର ଯତ୍ନ ବି ନିଆହଉଛି। ଆସ୍ତେ ଆସ୍ତେ ତାକୁ ଟିକେ ପୋଟଳ ଚାରା ଲଗେଇ ସାଇଲା ପରେ ଗଛ ଟିକେ ବଡ଼ ହେଲାଠୁ, ତାକୁ ଖୋସା କୋଡ଼ା କରିକି ଲେବର ଲଗେଇକି ତାର ଯଉ ଗଛ ହେଲା, ତାକୁ ଡଙ୍କ୍ କରି ଜାଲି ଦିଆହବ। ସେଇଥିରେ ପୋଟଳ ଚାରାଟା ହବ ଆଉ। ଟାଇମ୍ ଲାଗିବ ଦୁଇ ମାସ ଖଣ୍ଡେ ଆଉ।
ହୁଁ, ଓ ପୋଟଳ ହବା ପାଇଁ ଦି ମାସ ସମୟ ଲାଗିବ। ସେଟାଁ କେତ୍ କଉ ମାସରୁ ଲାଗେ ଯେ, କଉ ମାସରେ ଫଳ ଦିଏ।
ଏଇଟା ଆମର ଅଗଷ୍ଟ ମାସରେ-ଏ ଲାଗେ।
ଆଉ, ଅଗଷ୍ଟ, ସେପ୍ଟେମ୍ବର, ଅକ୍ଟୋବରକୁ ଫଳ ଦଉଥିବ।
ହଁ, ହଁ। ସେଟା କ
ହୁଁ ଦି ମାସ ଲାଗେ ଓହୋ! ଏଇଟା ଆମର ବାଇଗଣ ଯେମିତି ହୁଏ। ସେମିତି ପୋଟଳ ଟା ହୁ ହୁ ତୁବ ବୋଧେ ଆଉ ନା!
ହଁ, ବର୍ଷରେ ଦି ଥର ଲଗେଇ ପାରିବ। ଯଦି ଲଗେଇବ ମାର୍ଚ୍ଚ, ଏପ୍ରିଲରେ ଲଗେଇ ପାରିବ। ଯଦି ଲଗେଇବ, ଅଗଷ୍ଟ ପରେ ଲଗେଇବ। ପୋଟଳ ମାନେ ଥରେ ଲଗେଇଲେ ହଁ, ହୁଁ।
ହୁଁ, କହୁନାହାଁନ୍ତି।
ପୋଟଳ ମାନେ ଥରେ ଲଗେଇଲେ, ମାନେ ଆର ବର୍ଷକୁ ବି ସେ ଚେରରୁ ତୁମେ ପୋଟଳ ଗଛ ହେଇପାରିବ କିଛି ନାହିଁ।
ହୁଁ ହୁଁ ହୁଁ, ତାହେଲେ ବଢ଼ିଆ କଥା ଆଉ। ଯାହା ହଉ ଆପଣଙ୍କ ସହିତ କଥା ହେଇକି, ମୋତେ ବହୁତ କିଛି ଚାଷବାସ ଉପରେ ଜ୍ଞାନ ମିଳିଲା। ଆଉ ଆଉ କେତେବେଳେ ଆମେ କଥା ହବା। ଆଉ, ଟିକେ-ଏ ଆଉ କଣ ଚାଷ ବିଷୟରେ ମୁଁ ଜାଣିବି? ଆଉ, ହଉ ତାହେଲେ ମୁଁ ଏବେ ରଖୁଛି ଆଉ।
ହଉ ଆଜ୍ଞା।